ଆଜ୍ଞା କୁହନ୍ତୁ, ନମସ୍କାର ନମସ୍କାର ମୁଁ ତ ଭଲ ଅଛି। ଆପଣ କେମିତି ଅଛନ୍ତି?
ମୁଁ ବଢିଆ ଅଛି ବହୁତ ଭଲ ଅଛି ଆଉ କଣ ଖବର କୁହନ୍ତୁ ଆପଣଙ୍କର
ହଁ ଆମର ତ ସବୁ ଏଇଠି ଭଲ ଆପଣଙ୍କ ଆଡେ କେମିତି କଣ ସବୁ ପାଗ କେମିତି ଅଛି ଏବେ।
ପାଗ ବର୍ଷା ପାଗ ଅଛି ଆଉ ବର୍ଷା କିନ୍ତୁ ହଉନି ସେ ମିଛରେ ଯେମିତି କୁହନ୍ତିନି କି ବର୍ଷା ପାଗ ଉଠେଇକି ହଉଛି କିନ୍ତୁ ବର୍ଷା ହବାର ନାଁ ନାହିଁ। ତ ସେଇଭଳିଆ ଘଟଣା ହେଇଛି। ଆଉ କଣ ଖାଇବା ପିଇ ସିଲାଣି ସନ୍ଧ୍ୟାବେଳେ ନା କଣ କରୁଥିଲେ?
ହଁ ସନ୍ଧ୍ୟା ବଳେ ସରିଲାଣି ରାତି ଖିଆ ବାକି ଅଛି ଆଉ। ସନ୍ଧ୍ୟାଳେ ଏମିତି ଜଳଖିଆ ଖାଇଥିଲୁ।
ଆଛା ହଁ ଆଉ କଣ କୁହନ୍ତୁ ପିଲାଦିନଙ୍କ କଥା କିଛି କୁହନ୍ତୁ।
ପିଲାଦିନ କଥା କଣ କହିବି ପିଲାଦିନ ତ ଆମର ଏତେ ଭଲରେ କଟିଥିଲା କି ମାନେ ଆଉ ଚାହିଁଲେ ବି ସେ ଦିନ ପୁରା ଫେରି ପାରୁନି।
ସ୍କୁଲ କଥା ଛାଡିକି ବାକି ସାଙ୍ଗସାଥି କିଛି କଣ କେମିତି ହରକତ କରିଥିଲ କିଛି ଯୋଉଟା କି ମନେ ପଡେ ଆଜି ବେଳ ପର୍ଯ୍ୟନ୍ତ ସେ ସବୁ ଜିନିଷ କଥା।
ଆମର ତ ସାଙ୍ଗସାଥି ମାନେ ଆମ ଘର ମାନେ ଆମ ଗାଁ ଟା ଏମିତି ଗୋଟେ ଗାଁ ଯୋଉଠି ସବୁ ପ୍ରକାର ମାନେ ପୂଜା ପର୍ବ ପାଳନ କରାଯାଏ ଯେମିତି କିି ଲକ୍ଷ୍ମୀ ପୂଜା ଦୁର୍ଗା ପୂଜା କାର୍ତ୍ତିକେଶ୍ୱର ଶନି ଓଷା ସାବିତ୍ରୀ ଓଷା ରଜ ଖୁଦରୁ କୁଣି କୁଆଁର ପୁନେଇଁ ମାନେ ସବୁ ପୂଜା ପର୍ବ ପାଳନ କରାଯାଏ। ଆଉ ହ ମୁଖ୍ୟତଃ ଯେମିତି ଲକ୍ଷ୍ମୀ ପୂଜା ହୁଏ ମାନେ ଗାଁ ସାରରେ ଲକ୍ଷ୍ମୀ ପୂଜା କାର୍ତ୍ତିକେଶ୍ଵର ଆଉ ଦୁର୍ଗା ପୂଜା ହୁଏ ଯେତେବେଳେ ସେ ଆଉ ଏରା ଯୋଉ ମୂର୍ତ୍ତି କରିକି ତିଆରି ରି ହୁଏ ସେଟା ଗାଁ ରେ ରୁହେ ଆଉ ଅଷ୍ଟପହରୀ ସେଇ ତିନି ଚାରି ଦିନି ଯୋଉ ହୁଏ ସେଇ ତିନି ଚାରି ଦିନ ଆମର ସବୁ ମାନେ ଭଲ ମାନେ ଲକ୍ଷ୍ମୀ ପୂଜା ହବାର ଚାରି ପାଞ୍ଚ ଦିନ ଆଗରୁ ସାଜସଜା କରାହୁଏ। ଆମେ ଯେତେବେଳେ ଛୋଟ ଛୋଟ ଥିଲୁ ମାନେ ଦାଣ୍ଡରେ ସ ଜସଜା କରୁଥିବେ ଆମେ ଯାଇକି ତାଙ୍କ ପାଖରେ କହିବା ଆମେ ସବୁ ଟେଣ୍ଟ ମାନେ ଯୋଉ ଝାଲେରୀରେ ଅଠା ଦେଇକି ପତକା ଫତକା ମାରୁ ସେରା ସବୁ ମାନେ ବଡ ପିଲାଙ୍କ ସହିତ ମିଶିକି ଆମେ ସବୁ କାମ କରୁ ଛୋଟ ବେଳେ ତାପରେ ଯେତେବେଳେ ମାନେ ପୂଜା ହୁଏ ସେତେବେଳେ ରାତିରେ ବି ଆମକୁ କିିଛି କୁହନ୍ତିନି ରାତିରେ ବି ଆମର ମାନେ ଦିନ ଭଳିଆ ଆମେ ଦାଣ୍ଡରେ ପୁରା ଖେଳୁ ରାତି ନଅଟା ଦଶଟା ବେଳୁ ଟିକେ ଖାଇଲା ଟାଇମରେ ଘରକୁ ଆସିବୁ।
ଆଛା ଆଛା ହଁ। ଆମର ବି ସ୍କୁଲରେ ଯେତବେଳେ ଛୋଟବେେଳେ ଆମେ ଯୋଉ ଗଣେଶ ପୂଜା ସରସ୍ଵତୀ ପୂଜା କରନ୍ତି ଆମେ କଣ କରନ୍ତି ଝିଅ ପିଲାମାନୋନେ ସାତଟା ଆଠଟା ଯାଏ ରହିବେ ପଳେଇବେ ତାପରେ ପୁଅ ପିଲାମାନୋନେ ଆମେ ରାତି ସାରା ରହୁ ରାତିରେ ସ୍କୁଲରେ।
ଛା ଆମର ଯୋଉ ଗଣେଶ ପୂଜା ହୁଏ ଆମେ ବି ସେମତି ଆମେ କିନ୍ତୁ ରହୁ ପୁଅ ପିଲା ଝିଅ ପିଲା ଆମେ ସବୁ ରହୁ। ସନ୍ଧ୍ୟା ହେବ ମାନେ ସାତଟା ଭି ଭିତରେ ସବୁ ପଳେଇ ଆସିବୁ ଆଉ ଆମେ ଯେତିକି ପିଲା ରହିଥିବୁ ସାର୍ ମାନେ ଖୁସି ହେଇକି ସମସ୍ତ ପିଇବା ପାଇଁ ଥଣ୍ଡା ଆଣିବେ ଟିଫିନ ଫିଫିନ ସବୁ ଓ ଆଣିବେ ସନ୍ଧ୍ୟାବେଳେ ଆମେ ସେଇଠି ପାଟି କରୁ ମାନେ ତା ପୂର୍ବ ଦିନ।
ଆଛା ଆଛା। ସେଇଟା ସବୁ ପିଲାଦିନର କଥା ସବୁ ସ୍କୁଲ ରେ ହଉ କି ଗାଁ ରେ ହଉ ଯାହାବି ହଉ ସେଇଟା ସବୁ ମନେ ପଡେ ସବୁବେଳେ।
ହଁ ଏଇଠିଣ ଆମ ଘର ପାଖରେ ଜଣେ ଅଛନ୍ତି ମାନେ ଏ ଜେଜେମା ଟାଇପ ର ହେବେ ତାଙ୍କ ବାଡିରେ ଗୋଟେ କୋଳି ଗ ଛା ଆଛା ଆଉ ସେ କୋଳିଟା ମାନେ ବହୁତ ବଡ ମାନେ ବର କୋଳିଟା ସେଟା କୋଳି ଦିନେ ହୁଏ ବହୁତ ବଡ ଆଉ ବହୁତ ମିଠା ସିଏ ସବୁବେଳେ ଜଗିଥିବେ ସି
ନାଡି କୋଳି ଟାଇପ ର ଆଉ ବଡ ସାଇଜ ର ଆଉ।
ହଁ ବରକୋଳି ମାନେ ଯୋଉ ଦେଶୀ କୋଳି ଟା ସେ ଦେଶୀ କୋଳି ଗଛ ଟା ତାଙ୍କ ବାରିରେ ଅଛି। ଆମେ ଛୋଟବେଳେ ସବୁ ସାଙ୍ଗ ମାନେ ଏବେ ବି ଆମ। ସାନ ଭଉଣୀମାନେ ସବୁ ତାଙ୍କୁ ଚିଡ଼ଉଛନ୍ତି ସେ ଖରାବେଳେ ଶୋଇଥିବେ ଆମେ ପାଚେରି ଡେଇଁକି ତାଙ୍କ ବାଡ଼ିରୁ ଯାଇକି କୋଳି ଚୋରି କରିକି ଆଣୁ। ସେ ଉଠିବା ମାନେ ଆମକୁ ବାଡି ଧରିକି ତଡିବେ ବାଡେଇବା ପାଇଁ।
ହା ହା ହା ହା ହା। ସେ ସବୁ ଗାଁ ରେ ସେମିତିଆ ହୁଏ ଆମେ ବି ଥରେ କଣ କରିୁଥିଲୁ ଆମ ସାଙ୍ଗସାଥି ମାନେ-ଏ-ଏ ରାତିରେ ଆମେ କଥାବାର୍ତ୍ତା ହେଇ ହେଇଥିଲୁ କି ଜଳ ବହୁତ ଆମ୍ବ ହୁଏ ଆମେ ରାତିରେ କଥାବାର୍ତ୍ତା ହେଇଥିଲୁ କି ରାତି ଦିଟାରେ ଉଠିକି ଆମେ ଯିବା ଆଉ ତାଙ୍କ ଆମ୍ବ ସବୁ ନେଇ ଆସିବା ଛିଣ୍ଡେଇକି। ଯେ ରାତି ଦିଟାରେ ସାଙ୍ଗମାନେ ଆସିକି ଡା ଖିଲି ଆମେ କଥାବାର୍ତ୍ତା ହେଇକି ଚାରି ଜଣ ସାଙ୍ଗ ଗଲୁ। ତାଙ୍କ ଗଛରେ ଯେତିକି ଆମ୍ବ ହେଇଥିଲା ସବୁ ଛିଣ୍ଡେଇକି ନେଇ ଆସିଲୁ ସବୁ ମାନେ ପୁରା ବଡ ବଡ ଆମ୍ବ ପୁରା ଦିରେ ଦି ଦି ବ୍ୟାଗ ପୁରା ଛିଣ୍ଡେଇକି ଆଣିଲୁ ହେଲା ଆଣି ତ ଛିଣ୍ଡେଇକି ଆସିଲୁ ଆମ ଘରେ ଆମ ଘରେ ଖୋଜା ଚାଲିଛି କି ଛୁଆ କୁଆଡେ ପଳେଇଛନ୍ତି। ତାଙ୍କୁ କିଏ ନେଇଯାଇଛି। ତାପରେ ଆମେ ଆସିକି ପହଞ୍ଚିଲା ବେଳକୁ ଘର ପୁରା ଗାଁ ଛିଡା ହେଇଛନ୍ତି ପୁରା ମାଡ଼ ଖାଇଲୁ ମେଚେ ଗାଁ ଲୋକ ପୁରା ଉଠି ଯାଇଛନ୍ତି ହେଁ ହେଁ ହେଁ ହେଁ ଧରା ପଡିଗଲୁ ଆମ୍ବ ଛିଣ୍ଡେଇ ବାକୁ ଯାଇଥିଲୁ ବୋଲି। ସେଟା ମନେ ପଡେ ବେଳେ ବେଳେ। ହଁ ହଁ ହଁ ହଁ। ଆଉ କଣ।
ହଁ ଆମେ ତ ଖରା ବେଳିଆ ଯାଉ ଆଉ ରାତିରେ ତ ଆମେ ଯାଇ ପାରିବୁନି। ଖରା ବେଳିଆ ଯେତେବେଳେ ସେ ଶୋଇ ପଡିଥିବେ। ଆମେ ଯାଉ ଯୋଉ ପାଚେରୀ ଟା ଡେଉଁ ସେଇ ସାଉଣ୍ଡରେ ସେ ଉଠି ପଡନ୍ତି। ଆମେ କୋଳି ଧରିଥିବୁ ମାନେ। ପାଚେରୀରେ ଚଢିକି ଗୁରେ ପୁରା ପାରୁଥିବେ ଆମେ ସବୁ ତଳୁ ଗୋଟେ ଟଉ ଥିବୁ ସେତିକି ବେଳୁ ସେ ସେ ଉଠି ପଡିବେ ସେ ଉଠିଲା ମାନେ ସବୁ ଛୁଆ ଚିଲେଇକି। ଧାଇଁକି ଆସିବେ ସେ ଆମକୁ ବାଡି ଧରିକି ଆମ। ପଛରେ ତଡିଥିବେ ଆମକୁ।
ହ
ଘରେ ବି ଆସିକି କହିବେ ଘ ଘରେ ଆସ କିି କହିବେ ତମ ଛୁଆ କଣ ଏମିତି ହଉଛନ୍ତି ଆମ ବାଡିରେ ପଶୁଛନ୍ତି ଘରେ କହିକି ଯିବେ ତାପର ଦିନକୁ ପୁଣି ଆମେ ସେମିତି ତାଙ୍କ ଘରକୁ
ସେ ସେଇଆ ସବୁଆଡେ ସେମିତି ହୁଏ ଆମେ। ଥରେ କଣ କରୁଥିଲୁ କି ଜଣଙ୍କ ବାଡିରେ ଆମ୍ବ ଚୋରି କରିବାକୁ ଯାଉ ଅ ତାଙ୍କ ବାଡିରେ ଥରେ କଣ କଲୁ ତାଙ୍କର ଜାଳ ଥୁଆଇଥିଲା ସବୁ ଶୁଖିଲା ଜାଳ ଥୁଆଇଥିଲା ଆମେ ତା ଦିହ ରୁ ଯାଇକି ମଜା ମଜା ଲାଗିବ ବୋଲି ନିଆଁ ଲଗେଇଦେଲୁ। ନିଆଁ ଲଗେଇଦେଲୁ ସେ ଜାଳ ବହୁତ ଜୋରେ ଜଳିବାକୁ ଲାଗିଲା। ଖରାଦିନଥିଲା। ବହୁତ ଜଳିବାକୁ ଲାଗିଲା ଆଉ-ଉ-ଉ। ଲିଭିଲାନି ଆମେ ତ ମଜାରେ ଲଗେଇ ଦେଇଥିଲୁ ତାପରେ ଡର ଲାଗିଲା ବାହାରି ଜୋର ତାପରେ ଆମେ ଯାଇକି ସେ ବାଲ୍ତିରେ ପାଣି ନେଇକି ସମସ୍ତେ ତାଙ୍କ ବାଡିରେ ଛାଟିକି ନିଆ ଲିବହୁଛ। ମାନେ ଆମେ ଏତେ ଡରିଗଲୁ ଯେ ଆମେ ଜାଣୁ ଯେ ଆକୁ ଧରା ପଡିଯିବ କି କଣ ହବ ଆମେ ଭାବି ତାଙ୍କ ଘରେ ନିଆଁ ଲାଗିଯିବ ଆମେ ଡରିକି ସେ ପାଣିରେ ପାଣି ଛାଟି ଛାଟି ଛାଟି ଛାଟି ଲିଭେଇଦେଲୁ ତାକୁ ସେଇଟା ଆମକୁ ବହୁତ ଏବେ ମନେ ପଡ଼ ଡର ଲାଗେ ଭୁଲ କାମ କରିଦେଇଥିଲୁ ତାଙ୍କ ଘରେ ନିଆଁ ଲାଗ ଯାଇଥାନ୍ତା।
ଧରା ପଡ଼ିଲ ନା ନାଇଁ।
ନା ଧରା ପଡି ନଥିଲୁ। ନିଭେଇଦେଲୁ ସିଏ ତାପରେ ଶୋଇଥିଲେ ଖରାବେଳେ ସିଏ ଉଠି ପାରିଲେନି। କେନ୍ ଦେଖାଗଲା ଆମେ ନିଆଁ ଲଗେଇକି ଲିଭେଇକି ଦଡଡିିକ ପଳେଇ ଆସିଲୁ ତାପରେ ସେ ଜାଣିଥିବେ କି ନିଆଁ ଲାଗିଛି କିଏ ଲିଭେଇଛି ଆମେ ଡରିକି ତାଙ୍କୁ ବାଡିକି ଆଉ ଗଲୁନ ଆଠ ଦଶ ଦିନ ଆମ୍ବ ପାଇଁ ତାପରେ ସିଏ ବି ଆଉ କିଛି କହିଲେନି କିଛି ସିଏ ବି ଜାଣି ପାରିଲେନି। କିଏ ଏମିତି କରିଛନ୍ତି ଅଁ ଜାଣିଥିଲେ ଆସିକି ଘରେ କହିଥାନ୍ତେ ମାଡ ଖାଇଥାନ୍ତୁ ଏଇ ସବୁ ଆଉ ଆଉ ଗୋଟେ ଗୋଟେ ଥିଲେ ସେ ଜଣେ ଜେଜ ହିସାବ ହେବେ ସି ତାଙ୍କ ବାଡିରେ ପଶିକି ଆମ ଆଣିବୁ ସିଏ ଦୌଡିକି ଆସିବେ ଯେତେ ଯ ଆମେ ଆଉ ମାନେ ଦୌଡିକି ଯଦି ଯାଇ ନ ପାରିବୁ ଗୋଟେ ନାଳ ଥାଏ ତଳେ ସେ ନାଳ ଭିତରେ ଶୋଇ ପଡିବୁ। ସିଏ ଆସିକି ଆମ ଉପରେ ଡେଇଁକି ପଳେଇବ ଜାଣିପାର ଆ ଆମେ ସେଇଭଳିଆ ପରିସ୍ଥିତିରେ ଏମିତି ଆମ୍ବ ଚୋରି କରି ସି ଆସିବ ମୋ ଉପରେ ଡେଇଁକି ଯିବେ ଆମେ ସେଠି ଶୋଇଥିବୁ ହୁଁ ତ ସେ ପଳେଇଗଲା ପରେ ଆମେ ଉଠିକି ଦୌଡିବୁ ଏମିତି ସବୁ କରିଛୁ ପିଲାଦିନେ।
ଆମ୍ବ ତ ଆମ ବାଡିରେ ତ ବହୁତ ଆମ୍ବ ଅଛି ମାନେ ଆମର ଗୋଟେ ବାଡି ମାନେ ଆମ ଘର ସାଇଡ ରେ ଯାହା ଘର ଥିଲା ତାଙ୍କର ସବୁ ମାନେ ବାହାରେ ରହୁଛି ଛନ୍ତି ପୁଅମାନେ ତ ସେ ଜାଗା ଟା ତାଙ୍କର ଖାଲି ପଡିଥିଲା ସେ ଜାଗା ଟା ଆମର କିଣି ଦେଇଛୁ ସେଇଠି ବହୁତ ଆମ୍ବ ବହୁ ଆଛା ଅଛି ଏବେ ବି ସୁଦ୍ଧା ମାନେ ସେ ଆମ୍ବ ଗଛ ବହୁତ ମିଠା ଆଉ ଯୋଉ କଦଳୀ ଆମ୍ବ ଲମ୍ବା ଲମ୍ବା ଆମ୍ବ ନୁହେଁ
ହଁ ହଁ ହ
ଏଇ ଆମ୍ବ ସବୁ ହୁଏ ଆଉ ସେଟା ବହୁତ ମିଠା ଏବେ ବି ପବନ ହେଲେ ସବୁ ଛୁଆ ଆସିକି ଆମ ବାଡିରେ ପଷିକି ନେଉଛନ୍ତି ଭାବୁଛନ୍ତି ଆମେ ବୋଧେ ପାଟି କରିବୁ ଆରେ ଦେ ଦେଖିଲେ ବି କିଛି ଆଉ କହୁନୁ ଛୋଟ ଛୁଆ ତ ଆମ୍ବ ପଡୁଛି ନେଉଛନ୍ତି। ଆଉ କିନ୍ତୁ ତାଙ୍କ ମନରେ ଗୋଟେ ଡର ଅଛି କି ମାନେ ପାଟି କରିବେ କି କଣ ଆମେ ଯଦି ଆମ ଘର ଲୋକ କାହାକୁ ଦେଖ କେବେ ଆମ ବାଡିରେ ଆମ୍ବ ନଉଥିବେ ସାଙ୍ଗେ ସାଙ୍ଗେ ସବୁ ଦୌଡିକି ପଳେଇବେ।
ଯିଏ ହେଲେ ବି ଆମେ ଯେମିତି ଯାଇକି କାହା ବାଡିରେ ଆଣନ୍ତି ଆମକୁ ଡର ଲାଗେ ସେ ଦେଖିଦେଲେ ସେଇ ଟାଇପ ର ଠିକ ଅନ୍ୟ ବାଡିରେ କିଏ ବି ଯାଇକି ଆଣିଲେ ଆମେ ଦେଖିଦେଲେ ବି ସେମାନେ ଆମକୁ ଡରିବେ।
ଏବେ ସେମିତି ଯୋଉ ଏବେ ଯୋଉ ପବନ ହେଇଥିଲା ରିସେଣ୍ଟଲି ତିନି ଚାରି ଦିନ ତଳେ ଏ ଆମ ବାଡିରୁୁ ଆସିକି ଆମ ବ ନଉଛନ୍ତି ଛୋଟ ଛୋଟ ଛୁଆ ଯୋଉ ଶାଢୀ ବ୍ୟାଗ ଯୋରାାକୁ ଆସେନି
ହୁଁ ହୁଁ ହୁଁ।
ବ୍ୟାଗ ଧରିକି ଆସିକି ଆମ୍ବ ନେଉଛନ୍ତି। ମତେ ଆସିକି ଆମ ଘର ପାଖରୁ ଗୋଟେ ଆ ଟେ ସେ ଡାକିଲା ଦିଦି ଦିଦି ତମ ଆମ୍ବ ନେଇ ଯାଉଛନ୍ତି। ମୁଁ ଏଠୁ ଯେମିତି କବାଡ ଖୋଲି କି ପଦାକୁ ଗଲି ଦେଖିଲା ବେଳେ ସବୁ ଛୁଆ ତିନ ଚାରି ଜଣ ଥିଲେ ସବୁତକ ଧାଇଁକି ଆମ ସାଇଟ୍ ରେ ଯାହା ଘର ତାଙ୍କ ଘର ଭିତରେ ପଶିଗଲେ ମୁଁ ଯାଇକି ଗୋଟେ ଦେଖିଲା ବେଳୁ କେହି ନାହାନ୍ତି ବାଡିରେ ତାପରେ ମୁଁ ଯା ଯେତେବେଳେ ଘରୁକୁ। ଆସୁଥିଲି ସବୁତକ ବାହାରିକି ତାଙ୍କ କହରୁ ତାଙ୍କ ନିଜ ନିଜ ଘରକୁ ସବୁ ଧାଇଁଲେ
ସିଏ ଡରି ଯାଇଥିବେ ନା ସବୁ ଲୁଚି ଯାଇଥିବେ ଯାଇ କଉଠି
ହଁ ତ ସବୁ ସାଇଡ ଘର ଯା। ତାଙ୍କ ପାଚେରି ସାଇଟ ରେ ସବୁ ଲୁଚି ପଡିଥିଲେ ମୁଁ ଯାଇକି ଦେଖିଲା ବେଳକୁ କେହି ନାହାନ୍ତି ତାପରେ ସେଠୁ ପୁଣି ଘରକୁ ଆଇଲା ବେଳୁ ମୁଁ ଗ ପାଖରେ ହେଇଛି ସେମାନେ ସବୁ ପାଚେର ସାଇଡ ରୁ ବାହାରିକି। ପଳେଇଲେ ଧୋଉଡ଼ିିକ।
ତ ସେଇଟା ସବୁ ପିଲାଦିନରେ ଏଇ ସବୁ କଥା ବହୁତ ମାନେ ମନେ ରହିଛିାଏ ଯଦି ଛୋଟବେଳେ ଯାହା ହରକତ କରିଥିବା।
ହଁ ତାଙ୍କୁ ଦେଖିକି ସବୁ ଆମର ଆମ କଥା ମନେ ପଡି ଜୀବ ଆମେ ଏମିତି ଚୋରି କରୁଥିଲୁ।
ହଁ ହା ହା ସେଇଟା ସତ କଥା ଆଉ ଉ ଆଉ ଜାମୁକୋଳି ଆମର ସେଠି ଗୋଟେ ହୁଏ ନଈ କୂଳରେ ଜାମୁକୋଳି ଗଛ ଅଛି।
ଆଛା
ଜାମୁକୋଳି କୁହନ୍ତି ନା ଆପଣ ସେପଟେ।
ହଁ ହଁ ଆମର ବି ଏପଟେ ଜାମୁ କୋଳି।
କୋଳି ହଁ ଜାମୁକୋଳି ସେ ଗଛ ଆମେ ଖରା ବେଳେ ଯାଉ ଜାମୁକୋଳି କୁହନ୍ତି କି ଜାମୁକୋଳି ଗଛରେ ଭୂତ ରୁହନ୍ତି ଆଉ କେହି ଯିବା କଥା ନୁହଁ ଆଉ ଖରା ବେଳେ ଯିବନି ତ ଆମେ ଯାଇକି ଚଢେଇକି ଯାଇକି ଆ ନି। ଜାମୁ କୋଳି ବହୁତ ଜାମୁ କୋଳି ହେଇଥାଏ ନଈ କୂଳରେ ଆମ ଘର ନଈ କୂଳରେ ଜାମୁକୋଳି ଗଛ ଥାଏ ତ ଆମେ ଯାଇ ଜାମୁକୋଳି ଖରା ବେଳେ ତୋଳିକି ଆଣୁ ବହୁତ ସାରା ଜାମୁକୋଳି ଏତେ ଜାମୁକୋଳି ହେଇଥାଏ ସେ ଗଛରେ ନା ଏତେ ଲୋଭ ହୁଏ ମାନେ ଆମେ ଆଉ ଛାଡିକି ଆସିପାରୁନା। ତୋ ଜାମୁକୋଳି ତୋଳିକି ଖାଇ ଖାଇକି ପୁରା ତଣ୍ଟି ପୁରା ବନ୍ଦ ହେଇଯିବ ଯେମିତି ନିଶ୍ଵାସ ଯିବ। ହଁ।
ଆଗରୁ ଯାଆନ୍ତି ଯୋଉ ଜଙ୍ଗଲ କୁ ଜଙ୍ଗଲରୁୁ ଜାମୁକୋଳି ଆଣନ୍ତି। ଏବେ ଏପଟେ ସବୁ ଏତେ ଜାମୁ। ସବୁବେଳେ ଗଛ ନାହିଁ ଆଡେ।
ଆଚ୍ଛା ହଁ ନା ଜାମୁକୋଳି କଣ ହଉଛି କି ରାସ୍ତାଘାଟ ହେଲା ବେଳକୁ ଜାମୁକୋଳି ଗଛ ଯୋଉ ଗଛ ମୂଳକୁ କାଟି ଦଉଛନ୍ତି।
ହଁ ଆମର ଏପଟେ ଜାମୁକଳି ଗଛ ଗା ସବୁ ରୋଡ ସାଇଟ। ରେ ଥିଲା ନା ଏବେ ସବୁ ମାନେ ଫାର୍ମ ଫାର୍ମ କରିଦେଲେ ସେ ରୋଡ ସାଇଟ ରେ ଯେ। ଗଛ ଗୁଡା କାଟିଦେଲେ ସବୁ ମାନେ। ଯୋଉ ଧାନ ରଖିବା ପାଇଁ ଯୋଉ ଘର ଗୋଦାମ ଫୋଦାମ ସବୁ ବନେଇଦେଲେ ସେଟା କାଟିଦେଲେ।
ହଁ ଠିକ ଅଛି ଆପଣ ଆଉ ସମୟ ହେଲାଣି ନେକ୍ସଟ କଲ୍ ଆପଣ କରିବେ ନହେଲେ ଆଉ।
ହଁ ଠିକ ଅଛି ଆଉ ଆଜ୍ଞା।